ତୋର ମଝିରେ ମଝିରେ କଟି ଯାଉଛି ବୁଝିଲୁ।
ହ୍ୟାଲୋ।
ହଁ କହ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଆଲୋ କହୁନୁ ମତେ ବା ଶୁଣାଯାଉଚି।
ମତେ ଶୁଣାଯାଉନି ନା କିଛି ସେ
ମୁଁ ତ ତୋତେ ଯାହାବି କହୁଥିବି ଶୁଣା ଯାଉଥିବ ମତେୋ କଥା ସବୁ ଶୁଣା ଯାଉଚି।
କଣ ରୋଷେଇ କରୁଥୁଲୁ?
ମୁଁ ଆଜି ପଖାଳ ଭାତ କରୁଥିଲି ଆଉ ଭେଣ୍ଡି ଭାଜିଥିଲି। ଆଉ ବୋଉଙ୍କ ପାଇଁ କଖାରୁ ସନ୍ତୁଳା କରିଲି ଆଉ ମୁଁ ଅଣ୍ଡା ଆମଲେଟ କରିକି ଖାଇଲି ଆଉ ଆମ୍ବ ଆଉ ଆଉ କଣ କରିବି?
ମାଛ ଫାଚ
ମାଛ ଫାଚ ଭାଇ କିଛି ଆଣି ଦେଇନଥିଲେ ତାଙ୍କର ଆଜି ମିଟିଂ ଥିଲା ବ୍ରଜରାଜନଗର ରେ ଯେ ସେ ପଳେଇ ଯାଇଥିଲେ ଆ ମୋ ପାଇଁ କିଛି ଆଣି ଦେଇେନଥିଲେ। ମୁଁ ଅଣ୍ଡା ଗୋଟେ ଥିଲା ଯେ ସେଇଟାକୁ ଭାଜିକିନା ଖାଇଚି ଆଉ।
ଓହୋ।
ବୋଉ କେତେ ଦିନ ରହିବେ ତମର? ମୁଁ ରୋହି ଛଡା ଆଉ କିଛି ଖାଏନି ତୁ ଜାଣିଚୁ।
ଭଗବାନ।
ରୋହି ନହେଲେ ରୋହି ନହେଲେ ପୋହଳ ଆଉ କିଛି ନାହିଁ ମତେ ସେଇ ଚୁଇଁ ଚୁଇଁ କେରାଣ୍ଡି ମାଛ ବାଛି ଆସିବନି କି ଭାଜି ଆସିବନି ଭାଜିଲେ ସେ ଗୁଣ୍ଡ ହେଇଯିବ। ଖୁଡ଼ି ଏଠି ବା ଭାଜିକି ସୋରିଷ ବଟା କରିଥିବେ ମୁଁ ବି ତାକୁ ଖାଇଲା ଆସିକି ମୋ ତ ତଣ୍ଟି ରେ କଣ୍ଟା ଲାଗିଯାଉଛି ଆମ୍ବ ଆମ୍ବୁଲ ପକେଇକି ହଁ କେତେବେଳେ କେମିତି ଆଉ ରହିଲା ନନା ଗୋଟେ କି ମାଛ ଆଣନ୍ତି ଗାଁ ରେ ସିଏ ବହୁତ ଟେଷ୍ଟ ଲାଗେ ମିଠା ମାଛ ଟା ତା ନାଁ ମୁଁ ଜାଣିନି ସେଇଟା ବଢିଆ ଲାଗେ। କେରାଣ୍ଡି ନୁହଁରେ ପୋହଳା ଭଳିଆ ଲମ୍ବା ଲମ୍ବା ପତଲା ପତଲା। ନା ମୁଁ ଜା ଜାଣିନି ଜାଣିନି ତା ନାଁ କିନ୍ତୁ ବହୁତ ଟେଷ୍ଟ ଲାଗେ।
ବାଲୁଙ୍ଗା ରେ ନା ଚିଲିକାର ମାଛ ଯେତିକି ତୁ ଖାଇବୁ ତତେ ସବୁ ଭଲ ଲାଗିବ।
ହଁ ଆଉ ରାଣୀ କଙ୍କଡା ତ ବହୁତ ବଢିଆ ଲାଗେ।
ହଁ ତା ଇତୁ ଗୁଡାକ ବାହାରେ ବୁଲିଲେଣି ପୁରା ବାସ୍ନାରେ ପୁରା ମହକି ଯିବ।
ହୁଁ।
ମତେ ଖାଲି ଫିଡ୍‌ ଭଲ ଲାଗେ।
ଆଜି ଆଜି ଆମର ଘରେ କଳି ନାଗିଥିଲା ଏ।
ହଁ ଯେ ଆ ଭାଇ କୁଆଡେ ଗଲେ ଏବେ?
ଭାଇ ଯା ଭାଇ ଯାଇଛନ୍ତି ବାଇକ୍ ଦେଖିବାକୁ। ପାଇଁ କାଲି ପରଦିନ ଆଡକୁ ନୂଆ ବାଇକ୍ କିଣିବେ ବାଇକ୍ ଦେଖିବା ପାଇଁ ଗାଡ଼ି
ଓହୋ ବାଇକ୍ ବା ତମର ଥିଲା ଲୋ।
ସ୍ କରିକି ଅଲଗା ଗୋଟେ ଆଇବେ ଗୋଟେ ନୂଆଟେ।
ଓ ଆମର ଆଡେ ବର୍ଷା ହୋଉଛି ଯେ ନେଟ୍ୱାର୍କ ର ପ୍ରୋବ୍ଲେମ ବେଶୀ ପୁରା ରହିଲାଣି ଏବେ।
ସେଇଆ ହେଇଛି ପ୍ରୋବ୍ଲେମ୍ ମାନେ ଲଗତାର୍ କଣ୍ଟିନିଓସ୍ଲି ବର୍ଷା ହୋଉଛି ସେପଟେ ଓଡିଶାରେ।
ଆଲୋ ଲଘୁଚାପ ହୋଉଛି ନା ତ ବର୍ଷା ପୁରା କନ୍ଟିନିଓ ରହୁଚି। ଗୁଳୁଗୁଳି ହୋଉ
ହୁଁ ଗରମ ବି ସେମିତି ହୋଉଥିବ ହଁ।
ଅଣସର ଘରେ ଜଗନ୍ନାଥ ଅଛନ୍ତି ଆଉ ଗୁଳୁ ଗୁଳି ହବନି ଯେତେ ବର୍ଷା ହୋଉ କି ଯାହା ବି ହୋଉଛି ହୋଉ। ତାପରେ ବର୍ଷା ସହିତ କରେଣ୍ଟ ବି ମଝିରେ ମଝିରେ ଯୋଉ କା କିଛି ଘଣ୍ଟା ଘଣ୍ଟା ଧରିକି ନା।
ତୁ କରେଣ୍ଟ କଥା କହୁଚୁ ଆମର ଜାଣିଛୁ ସାଢେ ବାରଟା ପାଞ୍ଚଟା ଚାରି ହେଲାଣି ଏଇପନ୍ତ ହେଇନି।
ଆଉ
ଜାଣିଛୁ ଏଇଠି ନା ଆମର ଜଣେ ମାନେ ଛାତ୍ରୀଟିଏ ଆମେ ଯୋଉଠି ରହୁଛୁ ମାନେ ଏଇଠି ଲୋକ ଏତେ ପାଗଳ ଘର ଭଡା ଦେବା ପାଇଁ ତିନି ମହଲା ଚାରି ମହଲା କରି ପକୋଉଛନ୍ତି। ବର୍ଷା ହୋଉଛି କାଲି ତାଙ୍କର ଛାତ ପଡୁଥିଲା ବୁଝିଲୁ। ଫର୍ ବି ଏବେ ବି ସେମାନେ ଛାତ ପକେଇ ଚାଲିଛନ୍ତି ମାନେ ସେ ପାଗଳ ଘରଭଡା ପାଇଁ।
କଣ କରିବା କହ ଲୋକ ପଇସା ପାଇଁ ପୁରା ପାଗଳ ଲୋ ଝିଅ। ତମର ସେଇ ଯୋଉ ଛୋଟ ଛୁଆଟା ତମ ଘରକୁ ଆଉ ଆସିଲାନି କି?
ତୁ କଣ ବୋ ବା
ଛତୁରେ ଆଲର୍ଜି ହୋଇଯା ମୋର। ହଁ ସାଇଟ ଘର ଝିଅ।
ହଁ ସିଏ ଆସୁଚି କ
ଛତୁରେ ଆଲର୍ଜି ହୁଏ ବା ସେଥିପାଇଁ ମନା କରନ୍ତି। କଣ କହିଲୁ?
ଅହ।
ହ୍ୟାଲୋ।
ସିଏ କଦ ମାଗିବାକୁ ହିଁ ଆସୁଛି ଆଣ୍ଟି କେଲା ଦୋ। ଫିର୍ ହେରା ଫେରି ଦେଖିଛୁ। ଅଙ୍କଲ୍ ଏକେ କେଲା ଦେ ଦୋ ଫିର୍ ଏକ୍ କେଲା ହ୍ୟାଲୋ। ସିଏ ସବୁବେଳେ ଜିଦିଟା। ସକାଳେ ଗୋଟେ ସନ୍ଧ୍ୟା ଗୋଟେ କମ୍ପଲସରି ତାର।
ଆସିକି ନେଇକି ଯାଉଛି।
ସରି ତାର।
ଉଁ ହୁଁ।
ସକାଳେ ଗୋଟେ ତା ମା ଦୋଉଛି ରାତିରେ ଗୋଟେ ଖାଉଛି। ତା ବାଦେ ଦୋକାନରୁ କିଣିକି ଆଣିକି ଖାଉଛି ଦିନ ରାତି କଦଳୀ ଖାଉଛି। କିନ୍ତି ଭଲ ଲାଗୁଛି କେଜାଣି ତାକୁ।
ଆଛା ଆଛା।
କଟକରୁ ଜଣେ ଆଇ ଆଇ ସି ମରିଗଲେ। ମାନେ ସୁଇସାଇଡ କରିଦେଲିଚନ୍ତି ଆତ୍ମହତ୍ୟା। ଆତ୍ମହତ୍ୟା କି ହତ୍ୟା ସେଇଟା ବି ସନ୍ଦେହ। ଫ୍ୟାମିଲି ପରି ପାରିବାରି ପାରିବାରିକ ଅଶାନ୍ତି। ପାରିବାରିକ ଅଶାନ୍ତି ମାନସିକ ଚାମ୍ ପ ସେଇଆ ଭାବୁଚନ୍ତି ସମସ୍ତେ।
ହୁଁ ଦେଖେ ମାନସିକ ଚାପ କଥିଲେ ଯଦି ଯୋଉ ଆତ୍ମହତ୍ୟା କରୁଚନ୍ତି ସେଇଟା କଣ ଗୋଟିଏ ସମାଧାନ?
ଆ ସେଇଟା ବି ଠିକ କଥା।
ଯଦି ସ ସମସ୍ତେ ଯଦି ଆତ୍ମହତ୍ୟା କରିବେ ତାହେଲେ ତ କାହାର ବି ଚିନ୍ତା ରହିବନି ସମସ୍ତଙ୍କର କିଛି ନା କିଛି ଚିନ୍ତା ତାହେଲେ ତାମାନେ ନୁହ ତ କୋ ଟିଏ ସମାଧାନ ଆମେ ଚୋ ଆତ୍ମହତ୍ୟା କରିଦବା ତାର ସମାଧାନ ହେଇଯିବ। କି ଆମେ ଚିନ୍ତାମୁକ୍ତ ହେଇଯିବା ଏଇଟା କୋଉଠି ତ ଲେଖାହେଇନି। ଚିନ୍ତାମୁୁକ୍ତି ରହିବାକୁ ହେଲେ ଚିନ୍ତା ଦଉଥିବା ଜିନିଷଠୁ ଦୂରେଇକି ରହିବାକୁ ପଡିବ। ଦେଖେ ମୁଁ ଏତେ ଭଲ ଣେ ମଣିଷଟା ଯେ ନିଜେ ଚିନ୍ତାରେ ଅ ଛି କିନ୍ତୁ ଅନ୍ୟର ଚିନ୍ତାକୁ କେମ
ଏହା ନିଜେ ନଉଛି ମେଡିସିନ୍।
ହଁ କିନ୍ତୁ ଅନ୍ୟର ଚିନ୍ତା ଦୂର କରିବା ପାଇଁ ମୁଁ ଭାଷଣ ମାରୁଛି ଏଠି। ମାନେ କୁହନ୍ତି ନା ଲୋକ ଅନ୍ୟକୁ ଜ୍ଞାନ ପେଲିବା ଅପେକ୍ଷା ନିଜେ ସେ ଜ୍ଞାନର ବ୍ୟବହାର କରିବା ଭଲ‌।
ହଁ ସେଇଟା ଠିକ କଥା।
ଏବେ କିଛି ଆଉ ରୋଷେଇ କରିବୁନି?
ଭାତ ହବ ନା ଲାଇନ ଆସିଲେ।
କାଇଁ ଭାତ ସବୁ ଖାଇକି ସାରି ଦେଇଚ?
ଆରେ ସକାଳେ ମତେ ଭୋକ ହେଲା ଜୋରେ ମୁଁ ସକାଳୁ କିଛି ନା କିଛି ଖାଏ। ହେଲା ଯହ ବି ହେଲେ ବନେଇ ଦିଏ ଆଜି କିଛି ନଥିଲା ମାଛ ଭଜା ହେଇଗଲା ମୁଁ କହିଲି ଯାଉଚି ପଖାଳ ଖାଇଦେବି ତ ଭାଇ କହିଲେ ମୁଁ ବି ଖାଇବି।
ବର୍ତ୍ତମାନେ ତ ତାହେଲେ ଗୋଟେ ଓଳି ହିଁ ଖାଇଛ ଆଉ ଖାଇନ?
ନାଇଁ ତାପରେ ଗ ହସ୍ପିଟାଲରୁ ଆସିକି ମାଛ ତରକାରୀ ଭାତ ସାଲେଟ୍ ଆମ୍ବ ସକାଳେ ମାଛ ପ ଭଜା ପଖାଳ ରସୁଣ ଛେଚା କାକୁଡି ପିଆଜ ଦି ଥର ଭାତ ଖାଇସାରିଲେଣି ମାପ
ଟୁଚି ଯେବେ ବି ଅଲଟ୍ରାସାଉଣ୍ଡ ପାଇଁ ଯିବୁ ପୁରା ପାଣି ବୋତଲ ଧରିକି ଯାଉଥିବୁ ପାଣି ପ୍ରପର ପିଇବୁ ବୁଝିଲୁ?
ହଁ ହଁ।
ଆଉ ଏବେ ଯେତିକି ପାରୁଚୁ ପାଣି ପି।
ଏ ଭାଇ ଖାଲି ମୁଟୁଚି ମୋ ଗୋଡ ବିନ୍ଧୁଚି ରାତିରେ ବାଥରୁମକୁୁ ଘର ହେଇ ହେଇକି। ବେଳେ ବେଳେ ଭାବୁଛି ଏଇଠିକି ନା ଗୋଟେ ଶପଟେ ପାରି ଦେଇକି ଶୋଇପଡିବି ବୋଲି।
ସୋ ସେଇଟା କିଛି ଅସୁବିଧା ନାହିଁ ଶୋଇପାରିବୁ। କଁ ଅଛି ଯୋଉଠି ହେଲେ ତ ଶୋଇବାର ଅଛି ଆଉ କଣ।
ହୁଁ କାଲି ପୁଣି ଭାଇଙ୍କର ସବୁ ଜିନିଷ ଆସିବ ଆମ ଘରକୁ।
କାହିଁକି?
ସେ ପିଜିରେ ରହିବେ ରୁମ ଛାଡିଦେବେ।
ଯେ ରୁମ ଛାଡିଦେଲେ ତ ଯାକୁ କହିବୁନୁ କି ନାଇ ସିଏ ତାଙ୍କର ଜିନିଷ ପତ୍ର ପା
ସିଏ ବା ଜାଣିଛନ୍ତି ଆମ ଘରକୁ ହିଁ ଆସିବ ସବୁ ଜିନିଷ ପତ୍ର ବୋଲି। ଆଉ କୋଉଠି ରଖିବେ?
ତୁ ଏବେ ତାର କଣ ବ୍ୟବହାର କରୁଛୁ ଜିନିଷ?
କେବଳ ଟିଭିିଟା ଲାଗିଛି ଗ୍ୟାସ୍ ତ ଆମର ବି ସରିନି ତାଙ୍କ ଗ୍ୟାସ ତ ପଡିକି ରହିବ। ତାଙ୍କର ଇଣ୍ଡକ୍ସନ କିଛି ଦରକାର ନାହିଁ କାହିଁକି ନା ଆମର ବି ଇଣ୍ଡକ୍ସନ ଅଛି। ଅଛି ଆଉ ବାକି କଣ ରହିଲା? ଆଉ ତାଙ୍କର କିଛି ନାହିଁ ସେମିତି ଯୋଉଟା ୟୁଜ କରିପାରିବି ମୁଁ। ଷ୍ଟଡି ଟେବୁଲ୍ ଷ୍ଟଡି ଟେବୁଲ ରେ ତ ମୁଁ ପଢି ପାରିବିନି ବସି ପାରିବିନି ମୁଁ କଣ୍ଟିନୁୟସଲି ବସିଲେ ଅଣ୍ଟା ପେନ ହୋଉଚି ମତେ ମନା ହେଇଛି।
ଷ୍ଟଡି ଟେବୁଲ ସିଏ କାହା ପାଇଁ ଆଣିଥିଲା ତା ପାଇଁ ଯୋଉ ଓଏସ ପାଇଁ ପଢୁଥିଲା ସେତେବେଳେ।
ଆଏସ ପାଇଁ ଏବେ ଆଣିଛି ଏ ଏବେ ଆଣିଛି ତା ପୁଅ ପାଇଁ ମାନେ ପୁଅର ଜନ୍ମଦିନ ବେଳକୁ ତା ବାବା ଏ ଯୋଉ କଣ ଗିଫ୍ଟ ଦେଲେ?
ହଁ ଯେ ଶୁଣୁ ଶୁଣୁ ସେ ଯୋଉ ଆଏସ୍ ପାଇଁ ପଢିଥିଲା ତାର ପ୍ରିପାରେସନ କେତେ ବାଟ ଗଲା?
କେଜାଣି ଦେଖେ ଆମେ ଘରୁ ଆସିଲୁ ଆମେ ଘରୁ ଆମକୁ ଘରୁ କାଢିଦେଲା ଅଗଷ୍ଟ ମାସରେ ସେପ୍ଟେମ୍ବର ମାସରେ ପ୍ରେଗନେଣ୍ଟ ହେଗଲେ ସିଏ ଆମକୁ ଘରୁ କାଢିବାର ମାନେ ମୂଳ କାରଣ ବୁଝି ପାରିଲୁ ତ ଏବେ ସେପ୍ଟେମ୍ବର ମାସ ମାସରେ ପ୍ରେଗନେଣ୍ଟ ନଭେମ୍ବର କେରେସ କରେଇଲା ତାକୁ ନଭେମ୍ବର ଏଣ୍ଡ ବେଳକୁ ଥ ମାନେ ନାଇ ଡିସେମ୍ୱର ରେ ଆଉଥରେ ବୋଧେ ପ୍ରେଗନେଣ୍ଟ ଜାନୁଆରୀ ବେଳକୁ ମୁଁ ନଣନ୍ଦ ବାହାଘର ବେଳକୁ ତାର ଦି ମାସ। ହେଟା ରହିଛି ଏବେ ଆଉ। ହଁ ସେ ଭିତରେ ଦି ମାସରେ ଗୋ ଗୋଟେ ନଷ୍ଟ କଲା ବା ମେଡିସିନ ଖାଇକି। ଏଡେ ବଡ ଛୁଆ ଟେ ବାହାରିଲା ଲୋ ହାତ ଗୋଡ଼ ମୁଣ୍ଡ ସବୁ ହେଇ ଯାଇ ଥିଲା ତାର।
ଛୁଆର ହାତ ଗୋଡ ଚାରି ମାସ ହେଇସାରିଲା ପରେ ହିଁ ହବ ତିନି ମାସ ସାଢେ ତିନି ମାସ ହେଲା ବେଳକୁ ହେବ।
ତାହେଲେ ହେଇଥିବ ସାଢେ ତିନି ମାସର ମତେ ତ କହିଲା ଦି ମାସର।
ସେତେବେଳେ ଟିକେ ଟିକେ ତିଆରି ହଉଥିବେ କିନ୍ତୁ ହାଡ ଗୋଡ ତିଆରି ହେଇନଥିବ। ହାଡ ତିଆରି ନଥିବ ମଣିଷର ଯୋଉ ଷ୍ଟ୍ରକ୍ ଚରଟା ଯୋଉଟା ଅଛି ସେଇଟା ଖାଲି ତିଆରୀ ନାଇଁ ନାଇଁ। ନାହିଁ ଦେଖେ ମଣିଷର କେବଳ ଷ୍ଟ୍ରକ୍ଚର ଟା ତିଆରି ହେଇଥାଏ ଏଇ ଢାଞ୍ଚାରେ ସେ ପିଲାଟା ତିଆରି ହଉଛି ଆଉ ବାକି ଗୁଡାକ କିଛି ତିଆରି ହେଇନଥାଏ।
ହଁ।
ତିନି ମାସ ହେଇ ସାରିଲା ବେଳକୁ ଗୋଡ ହାତ ସବୁ ତିଆରି ହେଇଯାଇଥିବ।
ହଁ ମୁମେଣ୍ଟ ଚାରି ମାସ ରେ ନା ପାଞ୍ଚ ମାସରେ?
ହାଡ ବି ମାନେ ଟିକେ ଟିକେ ତିଆରି ହେଇବା ଆରମ୍ଭ ହଉ ଥିବ ସେଇ ସମୟରେ।
ଓହୋ ମୁମେଣ୍ଟ କେତେ ମାସରେ?
ମୁମେଣ୍ଟ ହବ ଚାରି ମାସରୁ।
ହଁ କୁହ। ଭାଇ ଆଜି ତୋ କଥା କହୁଥିଲେ ତାର କଣ ହେଲା ନା ନାଇଁ ମୁଁ କହିଲି ନାଇଁ ତାର କିଛି ହେଇନି। ନା ଆଉ ଡକ୍ଟରଙ୍କୁ ଦେଖ ନଥିଲା ଆଉ ଦେଖେଇବିନି ବୋଲି ଆ
ହୁଁ। ହଉ ହବ ଯେତେବେଳେ ହେବା କଥା ହଉ ଏବେ ରଖେ ହେଲା। ହାଲୋ ତୁ ରଖେ ପରେ କଥା
ହଁ ରଖୁଛି ହଁ।
ହଁ ରଖେ।